ଜୟ ଜଗନା ମୁଁ ତ ଏବେ ଖାଇକି ଆଇଲି
ଆଚ୍ଛା ଆଚ୍ଛା କଣ ଭୋଜନ କଲେ
ଚୂଳା ସନ୍ତୁଳା ଟମାଟୋ ପକେଇକି କରିଥିଲି
ବାଉ କିଛି ଶାଦ୍ୟ ଖାଦ୍ୟ ଖାଉଛନ୍ତି ଭଲ ଭଲ ମତେ ବି ଟିକେ ଶିଖାନ୍ତୁ ମୁଁ ବି ଘରେ ତିଆରି ଖାଇବି
ଆଜି ଆମର ସେଣ କଣ ଖାଇଲେ କି
ସେଇ ସତୁ ଆଜି ଯେହେତୁ ନଥିଲା ତ ଆଜି ଟିକେ ବାଧ୍ୟ ହେଇ ଚାହା ଖାଇବାକୁ ପଡିଲା ଆଉ।
ହଁ ଚାହା ଖାଲି ପଟେ ତା ଚୁଡ଼ା ବି ନଥିଲା କି ଘରେ ଚୁଡ଼ା ବି ଖାଇ ପାରିଥାନ୍ନ୍ତତା।
ନା ଯେହେତୁ ମୋର ଗ୍ୟାଷ୍ଟ୍ରିକ୍ ଅଛି ତ ପଞ୍ଚାଶ ଗୁା ମୋ ଦେହରେ ଯାଏନି।
ଖଥାତା ଚୁଡ଼ା ନହେଲେ ଚୁଡ଼ା ସନ୍ତଳା ପିଆଜ ଖାଲି ପଡିକି।
ତ ସେଇ ସୁସାଦ ଆପଣ ଯଦ ଶିଖେଇଥବେ ମୁଁ ନିଜ ଘରେ ତିଆରି କରିବି। ମାଆ କ କହିଲେ ତା ମା ମୁଁ ଉପରେ ଲାଗିବି।
ହଁ ସେଇଟା ତ ଅବଶ୍ୟକ କଥା ମୁଁ ବି ତ ସକାଳେ ଖାଲି ମଧ୍ୟାହ୍ନ ଭୋଜନ ରାତିର ଭୋଜନ ଘରେ କରନ୍ତି ନହେଲେ ଭ ସକାଳ ଜଳଖିଆ ଟା ମୁଁ କେବେ କେବେ କରିଦିଏ। ମୁଁ କରିଦିଏ ମାନେ ପ୍ରାୟ ମୁଁ ତା କ ହି
ଭଲ କଥା ବହୁତ ବଢିଆ କାମ କରୁଛି। ନିଶ୍ଚୟ ନିଶ୍ଚୟ ଟିକି ଭତେଇ ଦେଲେ ଏବେ କଞ୍ଚା ଚୁଡ଼ା ଅଛି।
ଧଳା ଚୁଡା ନା ପୁରା ଚପା ବାଲା ଚୁଡା ନା ଟିକେ ହୁଁ ସେଥିରେ ମଧ୍ୟ କରିପାରିବେ ବାକି ମାଟିଆ ଯୋଉ ଦେଶୀ ଚୂଡା ହେଲେ ଟିକେ ଭଲ ହବ କାହିଁକି ନା ସେଟା ଅ ମାନେ ବତୁରିକି ମାନେ ରଖିଲେ ବି ସେଇଟା ହେଇଯବ ନହେଲେ ଯଦି କଞ୍ଚା ଚୋଡା ଯୋଉ ଧଳା ଚୋଡାରେ କଲେ ଚଟିକେ ମାନେ ଲାଖିଯାଏ ମାନେ ବେଶୀ ମତେ ସେଥିରେ ଭଲସେ ମତେ କରିଆସେନି ସେଇ ଚୁଡାରେ ନାଲି ଯୁଡ଼ାରେ ବି ଅଧିକା ଥାଏ।
ଆଚଛା ଆଚ୍ଛା।
ତ ନାଲି ଚୁଡା ଆପଣ ବ୍ୟବହାର କଲେ ଭଲ ହବ ଟିକେ ମୋଟ ରହେ ସେଇଟା ବତରେଇକି ଥରେ ଧୋଇକି ତାକୁ ପାଣି ସବୁ କାଢିକି ମାନେ ଦଶ ମିନିଟ୍ ଛାଡିଲେ ବି ସେଟା ଲଖିବନିଉ ଧଳା ଛୁଡା ଟିକେ ପାଣିରେ ଧୋଇକି ଲ ମାନେ ଛାଡିଦେଲେ ସେଇଟା ଲାଖିଯାଏ ବାକି ସେଟା ଚୁଡା କଦଳୀ ପାଇଁ ଭଲ ସକାଳୁ ଖାଲି କଞ୍ଚା ଚୂଡା ପାଇଁ ଆଉ ବାକି ଯଦି କହୁଛନ୍ତି କଞ୍ଚା ଚୁଡା ଆପଣଙ୍କର ଯାଉନି ତ ଆପଣ ସେଇ ଧଳା ଚୁଡାକୁ ଭାଜିକି ମଧ୍ୟ ଚୁଡା କଦଳୀ ଲେଇ ଖାଇବେ ଫେବେ ବଜାର ଯୁଡା
ତାହେଲେ ଟଠିକ ଭଲ ତାହେଲେ ମୁଁ ସେୟା କରିବି ଆଉ।
ନାଲିଛୁଡା ଯଦି ପାଖାପାଖରେ ମିଳୁଛି ବହୁତ କମ ରେଟ୍ ବି ଥାଏ ତିରିଶ ଟଙ୍କାରେ କେତେ ଦୁଇଶହ କି ଅଧକିଲୋ ମିଳିଯାଏ। ସେଥିରେ ମଧ୍ୟ ଆପଣ ପ୍ରସ୍ତୁତି କରିପାରିବେ ଚୁଡ଼ାନ୍ତୁଳା।
ଆଚ୍ଛା ତାହେଲେ ମୁ ନିଶ୍ଚୟ କାଲି ଟିକ କିଣିକି ଆଣି କରିକି ଖାଇବି ଆଉ।
ବାକି ତେଲକୁୋ ବ୍ୟବହାର ତେଲ କରୁଛନ୍ତି ଆପଣ ସୋରିଷ ତେଲରେ ଚୂଡ଼ା ସନ୍ତୁଳା କଲେ ଭଲ ହବ।
ସୋରିଷ ତେଲ ରେ।
ହୁଁ ତ ସୋରିଷ ତେଲରେ ହିଁ କରେ।
ଆଚା ଆଛା।
ସୋରିଷ ତେଲ ପକେଇକି ତା ଦେହରେ ଜିରା ଟିକେ ପକେଇଦେବେ। ଲଙ୍କା କଞ୍ଚା ଲଙ୍କା ନାଲି ଲଙ୍କା ପକେଇବେ ନାହିଁ। କଞ୍ଚା ଲଙ୍କା ଅଳ୍ପ ଗୋଟେ ଛୋଟ ତା ସହିତ ପିଆଜ ଉପରେ ଟିକ ଟିକ କରି ପକେଇବେ ଟମାଟୋ ତମ ଇଚ୍ଛା ପକେଇ ନ ପକେଇ ପାରିବେ ବାଦମ ବି ପକେଇ ପାରିବେ। ତାପରେ ତାକୁ ଟିକେ ଭାଜିକି ଚୂଡ଼ା ଯୋଉ ଧୋଇକି ରଖିଥେବେ କଟନାଲି ଚୂଡ଼ା ତାକୁ ଧୋଇକି ରଖିଲା ଦଶ ପନ୍ଦର ମିନିଟ ଛାଡିଦେବେ ସେଇ ଭଜା ସମୟ ପରେ ତାକୁ ଆଣିକି ପକେଇକି ଘାଣ୍ଟିକି ଖାଇପାରିବେ ଆପଣ। ତା ବାତଃ ଆପଣ ହଳଦୀ ଟିକେ ଅ ଭାଜିଲା ବେଳେ ଯୋଉ ପିଆଜ ହଳଦୀ ଟିକେ ଲୁଣ ଟିକେ ଆଉ ଆପଣ ଇଚ୍ଛା ଯଦି ଜିରା ବି ପକେଇ ପାରିବେ ଜିରା ଗୁଣ୍ଡ ଅଳ୍ପ ଟିକେ ନହେଲେ କଞ୍ଚା ଜିରା ବି ପକେଇ ପାରିବେ।
ଆଚ୍ଛା ଆଚ୍ଛା ନିଶ୍ଚୟ ତାହେଲେ କରିବାକୁ ପଡିବ ନାହିଁ ଆ ନିଶ୍ଚୟ ତାହେଲେ ମୁଁ କରିବି। ଦେହହାର ଯତ୍ନ ଏବେଖା ନବାକୁ ପଡିବ।
ହଁ। କାହିଁକି ନା ଆଗକୁ ଯାଇକି ଆପଣ ଦେଖିଥିବେ ବାହାରୁ ଯୋଉ ପର୍ଯ୍ୟଟକ ମାନେ ଆସୁଛନ୍ତି। ତାଙ୍କର ଦେହ କେତେ ଫିଟ୍ ପୁରାଢି ଯାଉଛନ୍ତି ପୁରା ପାହାଡ ବୁଢା ବୁଢୀ
ନିଶ୍ଚୟ ନିଶ୍ଚୟ
ତ ଆମର ଏଠି ସମସ୍ତେ ପୁରା ପେଟ ବାହାରିକି ସ୍କୁବିଡୁ ଦପ ଦପ ହେଇ ଚାଲି ପାରୁନାହାନ୍ତି
ସେଇ ତ ବହାରଣ ଆଜିିକାଲି କିଏ ନା
ତ ଚୁଡା ଖାଇଲେ ବି ମଧ୍ୟ ତମେ ସ୍କୁଲକୁୁ ବି ଯଦି ମାନେ ପ ଟିଫିନରେ ପୁରା କଂସେ ଟାଇପ ର ଅଧ କଂସ ବି ଖାଇକି ଯାଉଛ ତ ଖରାଳ ଯାଏଁ ତମକୁ ଭ କ ପେଟ ପୁରା ଭଲ ଏନର୍ଜେଟିକ ବି ରହିବ ଚୁାଲ୍ଦି ଡାଇଜେଷ୍ଟ ହେଇଯାଏୁାନ୍ତୁା
ଆଚ୍ଛା ଆଚ୍ଛା
କଞ୍ଚା ଛୁଡ଼ା ବି ନୁହନା ସେଇଟା କାହିଁକିନା ଧୋଇକି ଆମେ ତାକୁ ନରମ କରିଦଉଛେ ତାପରେ ଆମେ ତାକୁ ସେଇଟା ଥରେ ଟ୍ରାଏ କରନ୍ତୁ ତା ସହିତ ଯଦି ଖାଇବା କଥା ନୁହଁ ବାକି ଅଳ୍ପ ପକରେ ଟିକେ ବି ଟେଷ୍ଟ ଆସେ ଆପଣଙ୍କର ଯଦି ଟମାଟୋ ସସ୍ ଅଛି ନହଲେ ଟମାଟୋ ତ ପଡିଲା ବାକି ଚିଲି ସସ୍ ମଧ୍ୟ ପକେଇକି ଖାଇପାରିବେ ଟିକେ ଗୋଟେ ଟଙ୍କିକା ଛୋଟ
ପାଞ୍ଚା ଆର ସେ ଚେଷ୍ଟା କରିକି କରିବାକୁ ଆଉ
ହଁ ଏଟା ଡେଲି ଖାଇଲେ ବି ମଧ୍ୟ କିଛି ନାହିଁ ନିୟମିତ ଭାବରେ ଅଲଗା ଅଲଗା ଜିନିଷ ମିଶେଇକି କେବେ ସୋୟାବିନ୍ ଅଲଗା କଣଠି କିଛି ପରିବା ଯେହେତୁ ଆମ ଘରେ ଛୁଇଁରୀ ହେଇଥିଲା ଛଇଁ ତରକାରୀ ଲଗେଇି ଚୁାନ୍ତୁଳା ଖାଇଲି ମୁଁ
ଆଚ୍ଛା କଣ ତାହେଲେ ଆଉ କଣ କଣ ସାମଗ୍ରୀ ରୋଷେଇ କରିଆସେ
ମତେ ଛୁଇଁ ତରକାରୀ ମୁଁ କରିନଥିଲି ଘରେ ପ୍ରସ୍ତୁତି କରିଥିଲେ ମତେ ତରକାରୀ ସବୁ ପ୍ରକାର ସବୁ ପ୍ରକାର ତ ନ ଆସେ ଯେପରି ଫାଷ୍ଟଫୁଡ ଟାଇପ ର ଆଇଟମ ତରକାରୀ ମାନେ ପନିର ଆସିପାରେ ଆଳୁ ତରକାରୀ ମଟର ତରକାରୀ
ଆଚ୍ଛା ଆପଣଙ୍କ ପାଖରେ ପନିର ର କିଛି ମାନେ ସହଜ ପ୍ରକ୍ରିୟା ଅଛି କେମିତି କରିବାର ମାନେ ଯେତେ ବହୁତ ଶୀଘ୍ର ବିଷୟରେ ହେଇଯିବ ତାର କିଛି ଜାଣିଛନ୍ତି
ପନିର ତ ମୁଁ ଯେତେବେଳେ ପ୍ରାୟ ଯେତେ କରେ ମୁଁ ଏତେ ଜଲଦି ଶୀଘ୍ର ପ୍ରସ୍ତୁତି କରେନି ମୁଁ ଯେତେବେଳେ କରେ ମୋର ଭାଇ ଏ ଚୂଡ଼ା ସନ୍ତୁଳା ଅଧଘଣ୍ଟାରେ ହେଇଯା ବାକି ଆଉ ସବୁ ପନିର ପନିର ଆଇଟମ ତରକାରୀ କଲେ ମତେ ଘଣ୍ଟା ତିନି ଦିଇ ଘଣ୍ଟା ଭଳି ଲାଗେ ଅଧିକ ସମୟ ଲାଗ ମୁଁ ସ୍ଲୋ କୁକିଂ କ ପୁରା ଲୋ ା ଆସିବା ପାଇଁ ଜଲି ଯଦି କର ମୁଁ କେବେ ଥରେ ଦିଇ ଥର ଟ୍ରାଏ କରିଛି ବାକି ସେ ସେଇ ପନିର ଆଣି ପାରିବେ ଶହେ ଗ୍ରାମ ପଚିଶି ଟଙ୍କା ଦେଇକି
ଆଜ୍ଞା
ତାକୁ ପିସ୍ କରିକି କାଟି ଦେଇକି ତାହରେ ପିଆଜ ଅଳ୍ପ ଭାଜିକି ଲୁଣ ହଳଦୀ ଆଉ କିଛି ନାହିଁ ଲୁଣ ହଳଦୀ କଞ୍ଚା ଲଙ୍କା ଭାଜିକି ପନିର ଅଳ୍ପ ଟିକେ ପକେଇ ଦେଇକି ତାଥିରେ କଳା ଇଏ ବି ପକେଇ ପାରିବ କଳା ଗୋଲମରିଚ
ଆଜ୍ଞା
ଗୁଣ୍ଡ ସେ ଟା ଅଳ୍ପ ଟିକେ ପକେଇି ଭାଜିକି ଆପଣ ଚୁଡ଼ା ସନ୍ତୁଳାରେ ଖାଆନ୍ତୁ ଏ ଖାଲିରେ ବି ଖାଇପାରିବେ ରାଗ ବେଶୀ କରିବେନି କିନ୍ତୁ ଲଙ୍କା ପକେଇବେନି
ଆଚ୍ଛା ଆଚ୍ଛା ମୁଁ ଏଇଥିପାଇଁ ପଚାରିଲି ଯେହେତୁ ମୁଁ ଏବେ ଆଇଁଷ ଛାଡି ସାରିଲି ମୁଁ ପୁରା ନିରାମିଷ ହେବାକୁ ଚାହୁଁଛି ସେଥିପାଇଁ ମୁଁ ଭାବିିଥିଲି ଟିକେ ସହଜ ପ୍ରକ୍ରିୟା ମିଳିଗଲେ ମୁଁ ନିଜେ ନିଜେ ରୋଷେଇ କରି ଖାଇବି ଘର ଲୋକଙ୍କ ଉପରେ ନିର୍ଭର କରିବାଟା ମୋର ଭୁଲ୍ ହେବ
ହୁଁ ବାକି ଇଏ ବି କରିପାରିବ ଯଦି ଟମାଟ ଆହୁରି ବି ଜଲଦି ବିନା ଛଣାରେ କରିବ ତାହେଲେ ଆଉ ବିନା ଛଣା ତ ଭଲ ବାକି ଯଦି ସୋରିଷ ତେଲ କି ଭଲ କିଛି ତେଲ ଅଛି ସେଥିରେ ବି କରିପାରିବ ଛାଣି ପାରିବ ବାକି ସୋରିଷ ତେଲ ତ ଏତେ ବହୁତ ରେଟ୍ ହେଇଗଲାଣି ଆଉ ସୋରିଷ ତେଲ ତ ମୁ ଏବେ ବାକି ଅଲଗା ସୂର୍ଯ୍ୟମୁଖୀ ଫୁଲ ପାମଲିନ୍ ତେଲ ଅପେକ୍ଷା ସୂର୍ଯ୍ୟ ଇଏ ସୋରିଷ ତେଲ ଟିକେ ଭଲ
ଆଚ୍ଛା ଆଚ୍ଛା।
ଏବେ ମାସେ ଖଣ୍ଡେ ମୁଁ ଭାବୁଛି ସୋରିଷ ତେଲରେ କଣ୍ଟିନ୍ୟୁ କଲା ପରେ ମୁଁ ତେଲ ବି ଚେଞ୍ଜ ମଧ୍ୟ କରିଦେବି।
ଆଜ୍ଞା।
ସେଇ ସୋରିଷ ତେଲ ହିଁ ରହିବ ବା ବାକି ସୋରିଷ ତେଲକୁ ଆମେ ଉଁ ମାନେ ବିନା ପ୍ରୋସେସ ବାଲା ଆମର ଯୋଉ ଢେଙ୍କି ବାଲା ସୋରିଷ ତେଲ। କୋଲଡ ପ୍ରେସ୍ଟ୍।
ଆଚ୍ଛା ଆଚ୍ଛା।
ସେଇ ସୋରିଷ ତେଲ ଯେଉଁ ନଗଦ ଯେଉଁ ହଉଛି ସୋରିଷ ତେଲ କିମ୍ବା ବାଦାମ ତେଲ ବି ବ୍ୟବହାର କରିପାରିବ ବାଦାମ
ଆଉ ମୁଁ କଣ କହୁଥିଲ ତ ସୋୟାବିନ ତ କିଛି ଜାଣିଛନ୍ତି ସହଜ ପକାନା ସୋୟବିନ ବି ସେତିକି ଅଧ ଅବଶ୍ୟ ସମୟ ଲାଗେ
ସୋୟାବିନ୍ ମୁଁ ଯେତେବେଳେ କରେ ମୋର ହୁଏନି ମାନେ ସୋୟବିନ୍ କଲେ ମସଲା ସବୁ ଠିକ ଠାକ୍ ହୁଏ ବାକି ସୋୟାବିନ ଭିତ ଟେଷ୍ଟ ଆସେନି ମାନେ ବଡି ଭିତରୁ ଟେଷ୍ଟ ଆସେନି ପନିର ଭଳିଆ ପନିର ତ ଆସେ ହିଁ ନାହିଁ। ବାକି ସୋୟାବିନ୍ ଭିତରୁ ମୋର ଏତେ ଟଷ୍ଟ ହୁଏନି କଲେ ଯେତେବେଳେ କରେ ମୁଁ ଖାଲି ଜବରଦସ୍ତି ଖାଇଲା ଟାଇପ ର ଚୋବେଇ ଚୋବେଇ କିଏ ଖାଏ ତ ସେଇ ଯୋଉ ଉ ମାନେ ଗୋଟା ସୋବନ୍ ହେଲେ ଟିକେ ଇଏ ଅସୁବିଧା ମୁଁ ତ ଆମର ଖୋଲାସୟାବିନ୍ ଆସେ ଆମର। ପ୍ୟାକେଟ ଆସେନି ପ୍ୟାକେଟ ତ ବହୁତ ବେକାର କହିବା କୁ ଗଲେ ଚୋବେଇ ଚୋବେଇ ମତେ ଇଏ ହୁଏନି। ବହୁତ ଚିକେନ ମଟନ୍ ଟାଇପ ର ଚୋବେଇଲା ଭଳି ଲାଗିବ।
ନାଇଁ ପ୍ୟାକେଟ୍ ତ କେତେ ପ୍ରକାର ଅଛନ୍ତି ନା ନାହିଁ ଆପଣ ଯଦି ଫର୍ଟୁନର ୟୁଜ୍ କରିବେ ବ୍ୟବହାର କରିବେ ତାହେଲେ ସେଇ ଟା ଆପଣଙ୍କୁ ଭଲ ସ୍ଵାଦିଷ୍ଟ ଲାଗିବ କାହିଁକି ନା ମୁଁ ଖାଇଛି ତ ଜାଣିଛି।
କି ଦଶ ଟଙ୍କିଆ ଆଣିଥିଲି ଯଉ ଗ୍ରିବ୍ ଗ୍ରୀନ୍ କଲରର ତା ପ୍ୟାକେଟ୍ ଥିବ ଫର୍ଚୁନ କି କୋଉ କମ୍ପାନୀ ମୋର ମନେ ନାହିଁ ବାକି ଗ୍ରୀନ ର ଆସେ।
ଗ୍ରୀନ ଫର୍ଟୁନ ଟା ଗ୍ରୀନ୍ ବୋଧେ କି କଣ?
ହଁ ସେଟା ଆସେ ବାକି ସେଟା ଟିକେ ଟାଣ ଥାଏ ମାନେ ସିଝେଇଲା ପରେ ବି ଟାଣ ହେଇକି ରହେ।
ଆଚ୍ଛା ଆଚ୍ଛା ନାଇଁ ତ ବାଲିକି ସିଝେଇକି ଖାଇଲେ ଟେଷ୍ଟ ଆସିବ।
ତ ସେ ଯୋଉ ମୁଁ ଯେତେବେଳେ କରେ ଜଲ୍ଦି କରିବା ପାଇଁ ସୋୟବିନ୍ ସେ ପିଆଜ ଫିଆଜ ସେଇ ସେମ ପନିର ଭଳିଆ ବାକି ସୋୟବିନ କୁ ମୁଁ ଫାଷ୍ଟ ଆଗ ସିଝେଇ ଦିଏ ଗୋଟେ ପାଣିରେ ତାକୁ ଥଣ୍ଡା କରିଲା ଛାଡ଼ିଲା ପରେ ତାକୁ ଛିଡେଇକି ପକେଇ ଦିଏ। ଛିନଚ୍ଚଡ଼ା କରିକି କଚୁମ୍ବର ଟାଇପ ର।
ଆଚ୍ଛା ଆଚ୍ଛା।
ସେମିତି କରିକି ଖାଇଦିଏ ନହେଲେ ନାଇ ଭିତର କୁ ଟେଷ୍ଟ ଆସେନି ଆଉ ପ୍ରୋସେସ କରିକି ଖାଇଲେ ବହୁତ ଟାଇମ ଲାଗିବ। ସେଇ ଆପଣ ସେଇ ଚୂଡ଼ାସ ହଁ ସହଜ ପ୍ରକ୍ରିୟା ବି ଆପଣ କରିପାରିବେ ଯେମିତି ଚୂଡ଼ାସନ୍ତୁଳା କହିଥିଲେ ଆମେ କେମିତି କରିବା ତା ବଦଳରେ ପିଆଜ ସହିତ ଆପଣ ସୋୟାବିନ୍ ଗୁଣ୍ଡ ଗୁଣ୍ଡ କରିକି ଛିଡେଇକି ସିଝେଇକି ମୁଣ୍ଡ ଗୁଣ୍ଡ ପକେଇକି ତା ସହିତ ଚୁଡ଼ାୁଳା ବି କରିପାରିବେ ସୋୟାବିନ ଚୁଡ଼ା ସନ୍ତୁଳା।
ତା ମେ ସଵାଦଶ ଟା ଆସିବ ନିଶ୍ଚୟ। ମୁ ମୁଁ ଇଣ୍ଟରନେଟ୍ର ମାଧ୍ୟମରେ ମଧ୍ୟ ବହୁତ ସହଜ ପ୍ରକ୍ରିୟା ଖୋଜୁଥିଲି ହେଲେ ବେଶୀ କିଛି ଖାସ ମିଳିଲା ନାହିଁ।
ସୋୟାବିିନ ଆଜିକାଲି ବହୁତ କମ ଆମେ ତ ଭୋଜି ହେଇଥିଲା ଆମର କୋଚି ରେୋୟାବିନ୍ ବିରିୟାନୀ କରା ଆଲେ ଗୋଟେ ଭେଜ ରେଷ୍ଟୁରାଣ୍ଟୁ ପୁରା ବେକାର ଖାଲି ଚାଉଳରେ ସୋୟାବନ୍ ବଢି ସିଝେଇକି ଲଷ୍ଟକୁୁ ପନିର ଛଣା ହେଇ ପେଇ ଦେଇି ବିରିୟୀ ଭେଜ ବିୟାନୀୋଉଠ ଭଲିଁ ମିଳିବନହିଁ।
ହଁ ଭେଜ୍ ଭେ ହଁ ଆପଣ ଗୋଟେ ଭେଜ୍ ରେଷ୍ଟୁରାଣ୍ଟ ଜାଣିଛନ୍ତି?
ନା ନା।
ଁ ସେଇଠି ପୁରା ପୁରା ପିଓର ଭେଜ ସେଠି ମିଳେନି ନନ ଭେଜ ସେଟା ଭେଜ ନା ସେଇଠି ଆପଣଙ୍କୁ ପା ପିଓର ଭେଜ୍ ମିଳିବ ଅବଶ୍ୟ ତାର ଦମ୍ ଅଧିକା ସେଥିରେ ତାଙ୍କର ଜିସ୍ଟି ବି ଆ କରିଦଉଛନ୍ତି କିନ୍ତୁ ବହୁତ ମୁଁ ଖାଇଛି ବି ବହୁତ ସ୍ଵାଦିଷ୍ଟ ତାଙ୍କର ମାନେ ପିଓର ଭେଜ।
ହ ତ ଠିକ ଅଛି ଏବେ ତ ବାକି ସମୟ ହେଗଲାଣି ଆମେ ଆଗାମୀ ଅଧ୍ୟାୟରେ କଥା ହେବା ସେ ବିଷୟରେ।
ନିଶ୍ଚୟ ବିଷୟରେ ଆଲୋଚନା କରିବା ଆଉ।
ଠିକ ଅଛି ତ ମୁଁ କହୁଥିଲି କି ଆଉ ବାକି କୋ କୋଉ ଜାଗାରେ ସେ ଅବସ୍ଥିତ?
ଭେଜିଟି କୋଉଠି କଳ୍ପନା ମୁଁ ଭଲ କିି ମୋର ମନେ ପଡୁନି ମୋ ବନ୍ଧୁଙ୍କୁ ପଚାରିକି ଆପଣଙ୍କୁ ଜାଗାଟିର ଯେମିତି ହେଲେ ଆପଣଙ୍କୁ ଜଣେଇଦେବି।
ଆପଣ ଅନଲାଇନ ମାଧ୍ୟମରେ ମଗଉଥିଲେ କି?
ନାଇଁ ନାଇଁ ମୁଁ ଯାଇକି ଖାଇଥିଲି ମୋ ସ୍ ବନ୍ଧୁଙ୍କ ସହ।
ଓହୋ ଠିକ ଅଛି।
ଠିକ୍ ଅଛି ଜୟ ଜଗ